ହଁ।
ହଁ ହେଲା ତ?
କଣ କରୁଚ?
ଅଛି ପା ଏଠି। ତମେ ସେଇ ଯୋଉ ଆପକୁ ଆଶୁନ? ହୁଁ ହ ଖାଇସାରିଲୁଣି।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହ ସମସ୍ତଙ୍କ ଦେହ ଭଲ ଅଛି। ସେ ପୂଜା କଲେଜ୍ ଯାଇଥିଲା ଯେ, ଏବେ ଆସିଲା। ଆଉ ତମ ଘରେ ସବୁ କଣ କରୁଛନ୍ତି? ତୁମ ଯାଆ ତୁମ ଶାଶୁ? ସମସ୍ତେ କଣ କରୁଛନ୍ତି? ହ୍ୟାଲୋ? ହ୍ୟାଲୋ?
ହୁଁ।
ଆ ସମସ୍ତେ କଣ କରୁଛନ୍ତି? ଶୁଭୁନି?
ହେଁ ସମସ୍ତେ ଏ
କଣ କହିଲ?
ମୁଁ କହିଲି ସୋଇକି
ଓ ହୋ ହୁଁ। ହଁ ହ୍ୟାଲୋ? କୁହ ରୟଲ ରୁହନି। ଆରେ ଏମିତି କଣ ହଉଛି?
ପାଣି ଆ ।
ଏମିତି କଣ ଥର ଥର ହଉଚି? ହ୍ୟାଲୋ? ଆ ଶୁଣା ଯାଉନି ଏ ଶୁଣା ଯାଉନି ତ ଭଲ କି କାଇଁ? ଆରେ ଶୁଣାଗଲା ହା ହା ହୁଁ
ହ୍ୟାଲୋ
ହୁଁ ଶୁଣାଗଲା।
ଶୁଭିଲା?
ହଁ ଏବେ ଶୁନାଗଲା ହେତେବେଳେ ଶୁଣାଗଲାନି କିଛି।
ଆଜି ରାତିରେ କଣ ରୋଷେଇ ହବ?
ଆଜି ରୁଟି କରିବି।
ହୁଁ
ହୁଁ ଭାତ ଏବେ ଖାଇଛୁ ଆଉ ରାତିରେ ଆଉ କଣ ଭାତ ଖାଇବା। ରୁଟି କରିଦେବି। ଆଉ ଗଲେ ମୁଁ ପୁରା ବୁଲାବୁଲି ଉଁ ଚାରିଆଡ଼େ ବୁଲିବୁ।
ହଁ।
ଏହେଁ ହ ଭଲ ହେଲା। ବୋହୁତ ଚା ଭଲ ଭଲ ଜାଗା ବୁଲିବ।
ହଁ ବ୍ୟାଙ୍ଗଲୋର ତ ଅଛି ଏ ସ ତ୍ୟ ସାଇ ମନ୍ଦି
ହୁଁ ଯିବ ଆଗ ଦେଖିବ ବୁଲିକି
ହୁଁ ଆଉ ଅଛି ଆଦି ଯୋଗୀ ଯୋଉ ଶିବ ମନ୍ଦିର ଯୋଉ ବଡ଼ ଟେ ଷ୍ଟାଚୁ।
ସେଇଠି?
ହଁ।
ଅହ ହଁ ଯିବ ଆଉ।
ଏଁତି ଭଲ ଭଲ ବୁଲାବୁଲି ଜାଗା ଅଛି ଆଉ।
ନା ଜାଣିବ ସେଇଠି ଆହୁରି କଣ କଣ ଅଛି ନା କି?
ହଁ।
ଅଁ ଗଲେ ଜାଣିବ। କୋଉଠି କଣ ସବୁ? ତାଙ୍କୁ ଟାଇମ ମିଳିଲେ ସିନା ବୁଲେଇବାକୁ ନେବେ ନା କଣ?
ଏବେ ପୁରା ଡ୍ୟୁଟି ରହିଯାଉଛି ନା।
ହୁଁ ରବିବାରେ?
ରବିିବାରେ ବି ଡଉଟି।
ଓହ। ତ କୋଉଦିନ ଛୁଟି ଆଣିକି ଅଁ ଗୋଟେ ଦିନ ମଝିରେ ନେବେ ବୁଲେଇ ଆଉ। ନାଇଁ କି?
ହଁମ ହୁଁ।
ହୁଁ।
ଆଉ ଏ ବର୍ଷ କୁଆଡ଼େ ବୁଲାବୁଲି କରିବାକୁ ଯଇନ ଆଉ?
ଏ ବର୍ଷ ଯାଇନି ଏବେ ଭାବୁଛି ଯିବୁ ବୋଲି ପୁରୀ। ହୁଁ। ଏବେ
ଆମେ ବି ତ ଆସିଲେ ପୁରୀ ଯିବୁ।
ପୁରୀ ଯିବୁ ବୋଲି ଭାବିଛୁ ଆଉ। ଏ ରଥ ଯାତ୍ରାକୁୁ ତ ପୁରା ଗହଳି ପୁରା ଭିଡ଼ ରହିବ।
ରଥଯାତ୍ରାରେ ତ ପ୍ରବଳ ଗହଳି ରଥଯାତ୍ରା ସରିଲେ ଜୀବ ନହେଲେ।
ଠେଲା ପେଲା ରେ ଦେଖୁନ ଯୋଉ ମଧ୍ୟ ଖଣ୍ଡନ କୋଉ ଗାଁର ଗୋଟେ କଉ ଗାଁ ରୁ ଗୋଟେ ମରିଗଲେନି ହେତେବେଳୁ। ତା ସ୍ୱାମୀ ସ୍ତ୍ରୀ ତା ପୁଅ ଯାଇଥିଲା ତା ସ୍ତ୍ରୀ ଦଳା ଦଳା ଚକଟା କରିଦେଲେ।
ହୁଁ।
ତମ ଗାଁ ର କଣ?
ହଁ ବୋଧେ ମ ମୁଁ ଜାଣିଛି ଯେ ମନେ ପଡୁନି ଠିକରେ। ହୁଁ ହୁଁ।
ଲେଖିଥିଲା ବା।
ଏଇ ଗାଁରେ ବି ରଥଯାତ୍ରା ହଉଛି, ରଥଯାତ୍ରା ହଉଛି ସୁନାବେସ ହଉଛି। ଚି ଏ କେତେ ଲୋକ ଯାଉଛନ୍ତି, ଗାଁ ଟା ଯାକ ଲୋକ। ସବୁ ହୋଉଚି ନା।
ହୁଁ।
ହୁଁ।
ଆଉ ଏଇ ଟିକେ ଫାଙ୍କା ହେଲେ, ଫାଙ୍କା ତ କେତେବେଳେ ହବନି ହେଲେ ରଥଯାତ୍ରାରେ ବୋହୁତ ଲୋକୋ ଭିଡ।
ହଁ ସବୁ ବର୍ଷ ଲୋ
ହୁଁ ଯିବା ଟିକେ ଆମ ଭାଇ ଯିବ ମୁଁ ଯିବି। ଆମ ମୋ ପୁଅ ଯିବ ସମସ୍ତେ ବୁଲାବୁଲି ହେଇକି ଆସିବୁ ଆଉ।
ଅଧିକ ମ।
ୟାଙ୍କୁ କହିବି ବାହାର ଯିବା ଆଉ ଶୁବିଲା। ହାଲୋ। ହାଲୋ। ଏ ଶୁଭୁନି। ଶୁଭୁନି, ଶୁଭୁନି। ହାଲୋ। ହଁ ଶୁଭିଲାନି ମଝିରେ।
ଓ ହୋ ଗୁଲାପ।
ଘଟଙ୍ଗା ଯାଇଥିଲି ଯେ ମୋ ପୁଅ ଛୋଟ ହେଇଥିଲା। ହୁଁ ଘଟଗାଁ ତାରିଣୀ ସେପଟ ଲାଇନି ଯୋଉ ଟୁରିଷ୍ଟ ଗାଡି ସବୁ ଯାଇଥିଲୁ ବୁଲିବାକୁ। ହିରାକୁଦ ପଟେ ଯାଇଥିଲୁ।
ମୁଁ ତ ହେଇ ଛୋଟେ ହେଇଥିଲି ଘଟଗାଁ ଯାଇଥିଲି। ଆଉ ପୁରି ହୁଁ ମୁଁ ଏଇ ସମ୍ବଲପୁର ଲାଇନି ଯାଇନି।
ଆଉ ବାଙ୍କି ଚର୍ଚ୍ଚିକା ଯାଇଚ?
ସେପଟେ ଯାଇନି।
ହୁଁ ଆମ ଗାଁ ପାଖେରେ। ଆମ ଗାଁଠୁ ଆଉ କୋଡିଏ
ଏ ତମ ଗାଁ ପାଖରେ। ହଁ ହଁ ନାଇଁ ମୁଁ ସେପଟେ ଯାଇନି।
ବଢିଆ ଜାଗା।
ଭଲ ଜାଗା ନା?
ଅଂଶୁପା ହ୍ରଦ ଅଛି ହୁଁ।
ହଁ ହଁ, ଆଉ କଣ ଅଛି?
ଅଂଶୁପା ହ୍ରଦ ହେଇ ପାଖରେ ଅଛି। ବାଙ୍କି ଚର୍ଚିକା ମନ୍ଦିର ରେଣୁ
ଓହୋ ମୋ ନାଁ ତ ସେଇଟା।
ଏଇଠି ସବୁ।
ଅଂ।
ଉଁ।
ହୁମ ହୁଁ ସେପଟେ ଯାଇଥିବ ତମ ଗାଁ ପାଖରେ ତ ବୁଲାବୁଲି ହେଇକି ଆସିଥିବ।
ହଁ ଆମ ଗାଁ ପାଖରେ ଯାଇଥିଲି। ଆମ ଗାଁ ପାଖରେ ଏଠି ଭଟାରିକା ଭ
ହୁଁ ହୁଁ ଆଉ ଭଟରିକା ଏ ବି ତମ ଗାଁ ପାଖରେ?
ହଁ ଭଟରିକା ବି ଆମ ଗାଁଠୁ ତିରିଶ ପଇଁତିରିଶ କିଲୋମିଟର।
କାଳିଜାଇ
କାଳିଜାଇ ଯାଇଚି ତିନି ଥର, କାଳିଜାଇ, ନାରାୟଣୀ, ଭଗବତୀ, ସିଦ୍ଧ ଭୈରବି ହଁ।
କାଳିଜାଇ ଲ ହ ଲଞ୍ଚରେ ଗଲ ନା ଡଳଙ୍ଗାରେ? ଲଞ୍ଚରେ ଲଞ୍ଚରେ ଗଲ ସବୁ?
ନାଇଁ ଡଙ୍ଗାରେ ଗଲୁ ବୁଲିକି ଡଙ୍ଗାରେ, ଡଙ୍ଗାରେ ମ
ଓହୋ ଡଙ୍ଗାରେ ବସିଲେ।
ଡଙ୍ଗାରେ ଗଲୁ ଭଲ ଲାଗିଲା ସବୁ ପକ୍ଷୀ ମାନଙ୍କୁ ଖାଇବାକୁ ଦେଲୁ।
ହଁ।
ହୁଁ।
ଡଙ୍ଗାରେ ବସିଲେ କିଛି ଡର ଲାଗୁନି ତ?
କାଳିଜାଇ ଟା ଭଲ ଜାଗା ହେଟାମ
ଆଉ କୁଆଡେ ଯାଇଥିଲ?
ବାଇଗଲାନିପା ଟାଣି। ଆଉ ଯାଇଥିଲି ନୟାଗଡ ଯଉ ବୈଷ୍ଣଵୀ ଦେବୀ।
ଅ ପୁରୀ ବୁଲିକି ଆସିବା ଠାକୁର ଦର୍ଶନ କରିକି ସମୁଦ୍ର କୂଳ ଆଡେ ଯିବା। ତମେ ଅସୁନ?
ଯିବି ଆଉ ଯିବା ବୁଲିକି ଆସିବା ପୁରୀ ମୁଁ ବି ଯାଇନି ବାହାଘର
ହଁ ବାହାଘର ପରଠୁ ଯାଇନ?
ନାଇଁ ତା ପୂର୍ବରୁ ଯାଇଥିଲି।
ସେ ଗାଁରେ ସିନା ରହିଲେ ଯାଆନ୍ତ ଆଉ ଏକୁଟିଆ କା ସାଙ୍ଗରେ ଯିବ। ସେଟା କୁଆଡେ ଯାଇ ପାରିବନି।
ହୁଁ।
ଆଉ କଣ ସବୁ ଏବେ ଆଉ କଣ ପିଠାପିଠି କରୁଥିଲ?
ଏବେ ଆଉ କିଛି ପିଠା କରାହେଇନି ହବ ଭାବୁଛୁ। କହିଲେ ଆମ୍ବ ତ ସରିଆ ଆଇଲାଣି ଆମ୍ବ କିଣିକି ଆଣିକି ଥରେ ଆମ୍ବ
ଅମ୍ବ କିଣିଆଣି ପିଠା କରିବ? ଆମ୍ବଡିନ୍ ସେଠା ମୋତେ ଆସେନି? ଆ ତମର ପୁରା ଶିଖିଗଲଣି।
ଉହୁ। ହଁ ଆମ୍ବର ସରା ବାହାର କରା ହେଇଯିବ ହେଲା କିି ସକାଳ ବେଳେ ଧର ନଅଟା ଦଶଟା ଆସିକି କରିଲ ନା। ଆମ୍ବର ସାରା ବାହାର କରିକି ଚାଉଳ ଚୁନା ଫେଣ୍ଟ୍ ଣ୍ଟିକି ଚିନି, ଲୁଣ
ଚାଉଳ ଚୂନା।
ପୁରା ବହଳା ବହଳା ବେଟରଟା ହବ।
ହଁ ହଁ।
କରିକି ଥୁଆ ହେଇଯିବ ଆଜି ଦିନ ଯାକ ଥୁଆ ହେଲା ସନ୍ଧ୍ୟା
ହଁ ପୁରା ଗୋଳିକି ଫେଣ୍ଟିକି ରଖିଦେଲେ ପୁରା ନରମ ହବ।
ନରମ ହବ।
ହୁଁ ହୁଁ ହୁଁ ହଁ। ଆଉ ତମ ଶାଶୁ କଣ ପିଠା କରନ୍ତି ଜାଣନା ଏବା କରୁନାହାନ୍ତି?
ଉପରକୁ ଦଉଛନ୍ତି।
ତମ ଶାଶୁ?
ସିଏ ପିଠା ପିଠି କିଛି କରୁନାହାନ୍ତି।
ଏବେ ତ ଭୋକ ହେଲା ଆମେ ବହୁ ଦିଇଟା ଆସିଲେ ମୁଁ ଆଉ କଉଟି କରିବି?
ହେଇଆାପରା ଆମେ ଏଠି କଣ ଆରିସା କା ଜାଣିଛୁ କି ତ
କହିବେ ଏବେ ତ ସେ ଦି ଜଣ ଅଛନ୍ତି ଆଉ ମୁଁ ଆଉ କଣ କରିବି?
କଣ କହିଲ?
ପୋଡ଼ ଆରିସା ଆସେନି।
ଆଉ ତମ ବହୁ ଜାଣି ଥିବେ ନା ନାଇଁ? ହଁଁ ଆରିଷ ପାଗଟା ହିଁ ମେନ ହଁ ଏଇ ଯେମିତି ମୁୂଆଁ ପାଗ କରାହଉନି? ସେମିତ୍
ହୁଁ।
ମୁୂଆଁ ପାଗ ଯେମିତି କରାହଉଛି ସେ ସେଇ ପଗଟା ହିଁ ଆରିସା ପାଗଡ଼ା ସେମିତି। ଏଇ ଚୁନା ଟା ପକେଇଲା ବେଳକୁ ଖାଲି ଠିକ ରେ କେଇ ଯେମିତି ମାନେ ଅଳ୍ପ ପକେଇବ ଆଉ ବେଶୀ ପକେଇଲେ ଟାଣ ହୋଇଯିବ। ଆରିସାଟା ଗୁଡ଼ ଆରିସାଟା ବହୁତ ଦିନ୍ ଟିକେ ରହିବ ଚିନି ଆରିସାଟା ବହୁତ ଦିନ୍ ଟିକେଏ ରହିବନି। ର ରଖୁଛି ହଁ।
ହଁ